ହଁ ଶୁଭସନ୍ଧ୍ୟା।
ଶୁଭ ସନ୍ଧ୍ୟା ମୁଁ ଭୟସ ଶୁଭୁଛି?
ହଁ ଶୁଣା ଆଉଜି ଠିକ୍।
କଣ କରୁଚନ୍ତି।
ଏବେ କରୁଥିଲି ଭଜା ଆଉ ପରଟା କରିବି ତ। କାଟିକି ଭଜା ଭଜି ବସେଇ ଦେଇକି ଗୋଟେ ଅଟା ଚକିଟିକି ରଖି ଦେଇଚି ‌ ଭଜା ସଲେ କରିବି ପରଟା କରିବି ଆଉ।
ଓହୋ ଆଉ ଦିନରେ କଁ ଖାଇଥିଲେ?
ଦିନରେ ଖାଇଥିଲୁ ଭାତ, ଡାଲି, ଦହି ବାଇଗଣ ଆଉ କଟା ଶାଗ ବନେଇଥିଲି।
ଆଚ୍ଛା। ଆଉ କଣ ଖରା ହଉଚି ଏବେ ବି ଖରା ମାନେ କେମିତି ହଉଚି ଅଧିକ।
ହୁଁ ଖରା ତ ଚଳିବ ଯେତିକି ହଉଚି କିନ୍ତୁ ଗୁଳୁଗୁଳୁଟା ବହୁତ ଅଧିକ ହଉଚି ଆଉ ବର୍ ଆ ଉଠଉଛି କିନ୍ତୁ ବର୍ଷା ଠିକସେ ହଉନି। କେବେ କେବେ ହଉଚି ରିମ୍ ରିମ୍ ବସଉଚି ଏବେ ଜଷ୍ଟ ଟିକେ ଟିକେ ହଉଥିଲା‌ ଆଉ ଭଉଣୀ ରହିଗଲା ଭଲସେ ହଉନି ଟିକେ ଟିକେ ହଉଚି ଆଉ‌।
ହଉ
ସେଆଡେ ତମ ଆଡେ କେମିତି ପାଣିପାଗ?
ଆମ ଆଡ ବି ସେ ଖରା ହଉଚି ବି ତାପରେ ବର୍ଷା ଯେତିକି ହଉନି ମାନେ ସବୁବେଳେ ପାଗ ସେମିତି ହେଇଯାଉଚି କିନ୍ତୁ ବର୍ଷା ହଉନି। ବର୍ଷା ବହୁତ୍ କମ୍ ହଉଚି। ଫେର ବି ଗରମ ହଉଚି କାଲି ଟିକେ ବର୍ଷା ହେଇଥିଲା ବହୁତ ଥଣ୍ଡା ଲାଗିଲା। ନହଲେ ସବୁବେଳେ ବର୍ଷା ହେଲା ପରେ ବି ଗରମ ଲାଗେ।
ହଁ ସେଇଟା ଜୁନ୍ ମାସ ନା ଗୁଳୁଗୁଳି ତ ନିହାତି ହବ ଆଉ।
ହୁଁ!
ରଜ ପରେ ହବା କଥା ଯୋଉ ରଥଯାତ୍ରା। କିନ୍ତୁ ଏଥର ରଥଯାତ୍ରା ହେଇଯିବ ଜୁଲାଇ ସତରରୁ ଷ୍ଟାର୍ଟ ହେଇଯିବ ନା। ମଳ ମାସ ଦୁଇ ମାସ ଯେହେତୁ ପଡିଗଲା। ତେଣୁ ଗୁଳୁଗୁଳିଟା ମତେ ଲାଗୁଚି ବୋଧେ ଜୁଲେଇଟା। ହିଁ ରହିବ ଜୁଲାଇ ଲାଷ୍ଟ ଯାଏ।
ହଁ!
ଆଉ ଆପଣ କଁ ଖାଇଥିଲେ ବେଳାରେ?
ହୁଁ ଖାଇଥିଲି ଭାତ, ଡାଲି, ପୋଟଳ ତରକାରୀ, ପାମ୍ପଡ, ହଁ।
ନିଜେ ବନେଇଥିଲେ ନା ଘରେ ମା ବନେଇଥିଲେ?
ଘରେ ବନେଇଥିଲୁ। ମୁଁ କଲେଜ ଯାଇଥିଲି ତ କରିନି, ସେତବେଳେ ବନେଇ ନଥିଲି।
ହଁ ହ ନିଜେ କଣ ବନେଇବା ଶିଖିଛନ୍ତି?
ଆଜ୍ଞା, ଶିଖିଛି।
କଣ ଶିଖିଛନ୍ତି?
ମୁଁ ଭାତ, ଡାଲି, ଭଜା, ତରକାରୀ ସବୁ ବନେଇ ଦଉଛି।
ଭଲ ଶିଖି ଯିବା କଥା ଏତିକି, ଆଗକୁ ଯୋଉ ଦରକାର ପଡେ ବାହାର ଜାଗାକୁୁ ପଢିବା ପାଇଁ କି, ଚା କିରି ପାଇଁ ଯିବ।
ହଁ ହଁ।
ଏତିକି ତ ଘର କାମ ଜରୁରୀ ଆଉ।
ହଁ।
ସେଠି ତମଆଡେ, ହଁ କୁହ।
କଣ କୁହନ୍ତି ତାକୁ?
ତମ ଆଡେ ସେଠି ଦଣ୍ଡ ନାଚ ହୁଏ କି ନାଇଁ?
ନା, ମୁଁ ତ କେବେ ଦେଖିନି।
ଦେଖି ନାହାନ୍ତି? କେବେ ବି ହୁଏନି? ଜାଣିଛନ୍ତି ବି ନାଇଁ?
ଜାଣିଛି କିନ୍ତୁ କେବେ ଦେଖିନି ସାମ୍ନାରେ।
ଅ ହଁ ଦେଖିନଥିବେ ତ ଏବେ କାର ଆମେ ଟିକେ ପୁରୁଣା ଯୁଗ ତ ଆମେ ଦେଖିଛୁ ଆଉ।
ହଁ ମୁଁ ସେଇଟା ଫିଲ୍ମରେ ଦେଖିଛି, ଏମିତି ସାମ୍ନାରେ କେବେ ଦେଖିନି।
ଏମିତି ଗାଁ ରେ ହୁଏନି? ତମ ଗାଁ ରେ?
ନା ଆମ ଆଡେ ତ ହୁଏନି। ମୁଁ ତ ଓଡିଆ ହିଁ ନୁହେଁ ନନ୍‌ ଓଡିଆ, ତ ଆମ ଆଡେ ତ ସେ ସବୁ କିଛି ଦେଖିନି କେବେ। ହଁ।
ତ ଓଡିଆ କେମିତି? ଓଡିଆ ଏଇଠୁ ରହିଯାଇଛନ୍ତି ଆଗରୁ ନା ଏବେ ଆସିଛନ୍ତି? ଏବେ ତ ଜଣାପଡୁନି, କଥାରୁ ତ ଜଣାପଡୁଛି ଆଗରୁ ଅଛନ୍ତି ବୋଲି?
ମୁଁ ଜନ୍ମ ହିଁ ଏଇଠି, ଛୋଟବେଳେ ଏଇଠି ହିଁ ରହୁଛି ଆଉ ଓଡିଆ ମିଡିୟମରେ ବି ପଢୁଥିଲି। ତ ସେଥିପାଇଁ ଓଡିଆ ଭଲ ଭାବରେ ଜଣା, କହିପାରେ। ହୁଁ। କ , ଆମ୍ବ ଫାମ୍ବ ଖାଇଲେଣି ନା ନାଇଁ?
ଆମ୍ବ ଖାଉଛି କିନ୍ତୁ ଏତେ ଗ୍ୟାସ୍‌ ହଉଛି, ହୁଏନି କିନ୍ତୁ ଏବେ ଯେହେତୁ ଟିକେ ଟିକେ ଏଜ ହଉଛି ତେଣୁ ଆଉ ସବୁ ଜିନିଷ ଦେହରେ ଯିବା ବନ୍ଦ ହେଇଗଲାଣି। ଆଗ ତ ବସ୍ତେ ବସ୍ତେ ଆମ୍ବ ଆଇବ, କେଜିଏ, ଦିକେଜି ଗୁଟେ ଟାଇମ ରେ ସାରିଦିଏ। କିନ୍ତୁ ଏବେ ଟିକେ ଖାଇଲେ
ମତେ କହିଥିଲେ କି ସେ ଯୋଉ ଅଁଳା ପାଣି ଏ ସବୁ ପିଇବା କଥା?
ହଁ ହଁ ହଁ।
ମୁଁ ବଏସ୍‌ ରୁ ମନେ ପକଉଛି କି ହଁ ଏଇ ବଧେ ଇଏ ହିଁ ଥିଲେ।
ହଁ ହଁ ମୁଁ ହିଁ ଥିଲି।
ହୁଁ।
ପିଇଲେ? ଗୋଟେ ଦିନ ଟ୍ର ଚେଷ୍ଟା କଲେନି ପିଇବା ପାଇଁ।
ହଳଦୀରେ ଖାଲି ହଳଦୀ ଫାଣି ପିଇବାକୁ ଚେଷ୍ଟା କରିଥିଲେ ଆଉ କିଛି କରିନି।
ହଁ ହଳଦୀ ପାଣି ବି ସେଇଆ ହଳଦୀ ଟିକେ ମନଂ ଯୋଉ ଜଣେ ବଲିଉଡ୍ ର ଭଲ ହିରୋଇନ୍ ଯିଏ ସେ କହିଥିଲା ନା ଅଁଳା ତାର ଅଁଳା ଅଦା ଖଣ୍ଡେ ଆଉ ହଳଦୀ ଟୁକୁଡା ଟା ସେ ତାର ହିଁ ସବୁବେଳେ ପିଏ। ଯାହାବି ବନାଏ ସଟ୍ସ୍ କୁହାଯାଉ କି ଜୁସ୍ କି ରସ ତାର ହିଁ ସବୁବେଳେ ପିଏ। ହଳଦୀ ତ ଏମିତିରେ ଆମ ଦେହ ପାଇଁ ହଳଦୀ କି ଅଦା ସବୁଠୁ ଭଲ। ଆଉ ଅ ତ ଆଉ ତା ନାଁ ରେ ଆଉ କଣ କୁହାଯିବ।
ହଁ। ଆଉ କଣ କହିବି? ଆପଣଙ୍କ ଛୁଆ ଟ୍ୟୁସନ
ଟ୍ୟଉସନ ଯାଇଥିଲି ଆଣିବା ପାଇଁ ସେତେବେଳେ ଗଲି ଆଣିବା ପାଇଁ ତ ଆସିବା ବେଳକୁ ଟ୍ରାଫିକ୍ ବୋହୁତ୍ ଥିଲା। ଆ ତାପରେ ବର୍ଷା ଟିକେ ଟିକେ ହଉଛି ତେଣୁ ସମସ୍ତେ ପୁରା ମାନେ ରସ ଗାଡି ଆରାମସେ ମତେ ପୁଣି ଚଲେଇବାକୁ ଯିବାକୁ ପଡୁଛି ତାକୁ ଟିଉସନ୍ ନେଇକି ଆସିଲାଡିକି ଅଧା ଖଣ୍ଡେ ପ୍ଲସ୍ ହେଇଗଲା। ସେଠୁ ମୁଁ କହଲି ଦେଖି କଣ କ କଣ କରୁଛନ୍ତି କି କଣ ତାପରେ ଆସିକି ତ ପରିବା କାଟା କୁଟି କରିକି ଭଜାଡି ବସେଇଦେଲି। ସେ ଝିଅ ଗଲାଣି ସାଢେ ତିନି ରୁ ଟିଉସନ। ସାଢେ ତିନିରୁ ଏଇନେ ଆସୁଛି ଆଉ ତା ଭୋକ କ ସେ ସମ୍ଭାଳି ପାରୁନି। ଦେଇଥିଲି ଖାଇବା ପାଇଁ, ହେଲେ ବି ଯାହା ବିସ୍କୁଟୁ ରେ କଣ ହଁ ହଁ ଟେନ୍ଥ ଏଥର।
ଅହଃ। ତାଳୁ ମୋର ମନ ପଡିଲା ତ ଏତେ ଜଣଙ୍କ ସହିତ କଥା ହେଇଥିଲି ସେ କହିଲେ ତାର ତିନି ବର୍ଷର ପୁଅ। ତ ମୁଁ ବୁଝିଚି ତି ସାଢ଼େ ତିନି ଟାରୁ ଟ୍ୟୁସନ ଯାଇଛି ତ ସିଏ ହେଇନଥିବ ଟେନ୍ଥ ବାଲା ହିଁ ହେଇଥିବ।
ଓଃ।
ହୁଁ। ଆଉ
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି ସବୁ?
ମୋ ଘରେ ମୋ, ମାମା, ବାବା, ମୁଁ ବାସ୍ ଏତିକି।
ଆଉ ଭାଇ ଭଉଣୀ କେଇ?
ନାଇଁ ନାହାନ୍ତି।
ଗୋଟିକିଆଁ ଝିଅ?
ହଁ।
ଆଉ ତ ମଜା ତାହାଲେ ତମର ଗୋଟେ ପକ୍ଷେଆ ଆଉ।
ମଜା ବି ସେ ସବୁ କାଣ୍ଡ ହେଲେ ବି ଦୋଷ ମରୋ ଆଉ କିଏ କରିବା ବି ସେମିତି ନାହାନ୍ତି।
କେହି ନାହାନ୍ତି ନା, ହଉ ହଉ ସେଟା ଛୁଆ କେମିତି ହବ, ବଡ ବେଳେ କେହି ଆଉ କେହି ଦୋଷ ଦେବେନି ଛୋଟ ବେଳେ ଦେବେ। ତାପରେ ସାରିଲା। ଏବେ ବଡ ହେଇଗଲାଣି କଣ କହିବା? ମା ବାପା ମାନେ ତ ଟିକେ ପୁଣି ଭଲ ମନ୍ଦ ବୁଝେଇବା, ବତେଇବା ଆକାରରେ କିଛି ପଦେ ଦି ପଦେ କହିବା। ମୁଁ ବି ତ ମୋ ଝିଅକୁ ବାଧ୍ୟ ହଉଛି କହିବା ପାଇଁ। ତାପରେ ଏମାନେ ଏବେ ଆଉ ଟିନ୍ ଏଜ୍ ର ତେଣୁ ଟିକେ କଥା କହିଦେଲେ କି ନାକ ଆଗକୁ ନେଇଯାଉଛନ୍ତି ଆଉ। ତାପରେ ସବୁଆ ଆଜି କାଲି ଗୋଟେ ଗୋଟେ ଛୁଆ, ଗୋଟେ ଗୋଟେ ଛୁଆରେ ଯାହା ହୁଏ
ହୁଁ ହୁଁ ହୁଁ
ପୁରା ରାଜ କରୁଚନ୍ତି ଆଉ।
ହୁଁ ହଁ ଏକେଲା ଲାଗେ କିନ୍ତୁ କଣ କରି ହବ ଛାଡେ।
ହଁ। ଆମ ଟାଇମିରେ ଆମେ ନୂଆ ଡ୍ରେସ କେତେ କିଣନ୍ତିନି କୌଣସି ରଜ ହେଲା? କି ଗାଁ ର ଯାତ୍ରା ହେଲା। କି କୁଆଡେ ଯଦି ଯିବାର ଥିବା ଗାଁ ଗଣ୍ଡା ନୂଆ ଡ୍ରେସଟେ କିଣା ହେବ। ଆମ ଟାଇମି ମୁଁ କଥା ମୁଁ କହୁଚି। କିନ୍ତୁ ଏମାନଙ୍କର ସେ ଗୋଟିଏ ଗୋଟିଏ ଏମାନଙ୍କର କୁଆଡେ ଯାଉ ନ ଯାଉ ତମେ ଡ୍ରେସେ ଥାକ ମାରିକି ଥିବ ଆମେ କି ଦି ଚାରି ହଳ ପିନ୍ଧା ପୁଧି କୁ ଯିବା ଆସିବା ପାଇଁ ହଳେ ବିି ଦି ହଳ ଥିବ। ପୁଣି କୁଆଡେ ଯତେ ଯିବାର ଥିବ କି ଫଙ୍କସନ କହିଲେ ହଳେ ହଳେଇ କିି ଦିହଳ ହଳେ ଦିହଳ ତ ହୁଏନି ଦିଦି ଟା ଛୁଆ କିଏ ଆଉ ଦି ହଳ ଦବ କୋଉ ବାପା ମା ଦେବେ?
ହଁ।
ହଳେ ଦେବେ ସେଇରେ ଚାଲିବ କିନ୍ତୁ ଆଜିକାଲି ଝୁଅଙ୍କ ଆମ ଟାଇମିରେ ଆମକୁ ସେ ସବୁ କିଛି ଦିଆହେଇନି।
ହୁଁ ମୁଁ ବି ଘରେ କୁହେ କି ମତେ ଡ୍ରେସ୍ ଦରକାରେ।
ତମେ ଗୋଟେ ନା। ଗୋଟେ ମାନଙ୍କର ରାସ୍ ଅଲଗା ଆଉ କହିବ ମାନେ ମାନିବାକୁ ବାଧ୍ୟ ଯିବି ପଳା ଆ।
ହଁ। ଆଉ କଣ କହିବିଁ ଉଁ କଣ କହିବି କଣ କହିବି। କାଲି କଣ ଖାଇଥିଲେ?
ନାଇ ରାତି ଖାଇବାକୁ କଣ ଖାଉଚନ୍ତି?
ରାତିରେ ରୁଟି ତାପରେ କଣଗୋଟେ ଭଜା ଯଦି ହବ।
ଆଚ୍ଛା ତମେ ଆକ୍ଚୁଆଲି କେଉ ଯା ମାନେ ଓଡ଼ିଶା ବାହାରୁ କିନ୍ତୁ କେଉ ମାନେ କଣ ଟି ଏମିତି ବି ତ ଜାଗା ନା କହିବନି କିଛି? କିନ୍ତୁ ଯେମିତି କିି ଢୋକଲା ଢୋକଲା ହଉଚି
ହଁ ହଁ ହଁ ବୁଝିଲି।
ବୁଝିଲି ସେମିତି ହୁଁ
ଲିଟି ଜୋଖା ଜାଣିଥିବେ?
ହଁ ହଁ ହଁ ଜାଣିଗଲି।
ହଁ।
ଆଚ୍ଛା ଆମ ଝିଅର ଟିଚର ବି ବହୁତୁ ସେଇ ଜାଗାରୁ ହିଁ ଅଛନ୍ତି। ଆସନ୍ତି ସେମାନେ ସବୁ ମୋ ଝିଅ ସବୁବେଳେ କଣ ଗୋଟେ ମିଠା ଠେକୁ ଆଉ କିଛି ମି ଠା ଅଛି କି ତମ ସେଠି ସିଏ ଖାଲି ଠେକୁଆ ମାମା ବନାଅ ମାମା ବନାଅ ଯୁଟ୍ୟୁବୁ ଦେଖି ମୁଁ କିହିଲି ମତେ ଆସିନି। ତାଙ୍କର ସେ ସେ ଜାଣିଥିବ ନା ସେ ତାଙ୍କୁ ଯେବେ ଯିବ କହିଦବ ସାର୍ ଆ ଆପଣ ଗାଁକୁ ଯାଉଚନ୍ତି ତ ଆମ ପାଇଁ ନେଇକି ଆସିବେ ତାର ବହୁତୁ ପସନ୍ଦ ସେ ସବୁ ଆଉ।
ହୁଁ।
ତୋ ପ୍ୟାରେଣ୍ଟ ମାନେ ବାପା ମା ଆଗୁରୁ ଅଛନ୍ତି ସବୁ ଏଠି ପୁରା ନାଇଁ?
ହଁ।
ତ ଏବେ କୋଉ ଏରିଆରେ ରହୁଚନ୍ତି ଆମ ଏଇ ଜାଗାରେ? ଓଡିଆରେ କୋଉ ଆଡ଼େ ଅଛ ଯୋଉଠିକିି କିଛି ଫେମସ୍ ଜିନିଷ ଏମିତି ଅଛି କି?
ଅ ନନ୍ଦନକାନନ କଣ କହିବି ଜାଣିପା
ଅହ ହଁ ନାଇଁ ହଁ ଜାଣି ସାରିଲି।
ହଁ।
ନନ୍ଦନକାନ ତ ସବୁବେଳେ ଯାଉଥିବେ ତାହଲେ ଆଉ ହଁ। ଆଚ୍ଛା ଲାଇନ୍ ତ ଗଲା ଆମର ମୁଁ ଟିକେ ଭଜା ଟା ଦେଖିଦଉଛି ରଖୁଛି ଆଁ।
ହଁ - ହଁ- ହଁ।